ହ୍ୟାଲୋ।
ହଁ ହ୍ୟାଲୋ।
ଭଏସ୍ କ୍ଲିୟର ଆସୁଛି।
ହଁ ଭଲ ଆସୁଚି ମୋର।
ହଁ ଆସଚି ଭଲ।
ଅହ କଣ କରୁଥିଲ।
ଏଠିକି ଆସିଚୁ ମ୍ୟାଚ ଖେଳିବାକୁ।
ଜଗନ୍ନାଥ ପ୍ରସାଦ।।
ଓ ତାଙ୍କର କଣ ଟୁର୍ଣ୍ଣାମେଣ୍ଟ ଚାଲିଛି ନା କଣ ଏବେ।
ନାଇଁ ଲିଗ୍ ମ୍ୟାଚ ଚାଲିଚି ଡାକିଛନ୍ତି।
ଆଉ କଣ କରୁଚ।
ଆଉ ଡେମ କ୍ଲାସ୍ ଏଇଠି ବସିଲି ଖାଇକିରି ବରା ହେକା ଖାଇକି ବସଥିଲି ଆଉ କଣ କରିବି।
ଓହୋ।
କଣ କହୁଥିଲ ତମେ ଖେଳି ନା।
ଏଇଠି ଚାଲିଛି ଆମର ସେକେଣ୍ଡ ମ୍ୟାଚ ଅଛି ଫାଷ୍ଟ ମ୍ୟାଚ ଚାଲିଛି ଏଠି।
ଓ ଓହୋ।
ଦବା ଖେଳସଛନ୍ତି ଆଠ ବର୍ନ କେ।
ଉହୋ। ଆଉ କଣ ଖିଆପିଆ କଣ ହେଇଥିଲା ମସ୍କାବରରେ ମସ୍କାବରରେ।
ନାଇଁ ମସ୍କ ନାଇଁ ସମ୍ବଳ ଯଉଥିଲା ହାରିଗଲ ତ କଣ ହାରିଗଲୁ ସେମତି। ମାନିଲେ ଆଉ।
ଆଛା ସେମିଫାଇନାଲ ତମ ଟାକୁ ସେମି ଫାଇନାଲ ତମରକୁ କୋଉଟା ଥିଲା।
କରଡ଼ା।
ଓହୋ ସମ୍ପଡାରେ ଏବେ କିଏ ଜିଥିଲା ଫାଇନାଲ ର।
ସମ୍ପଦରେ ଫାଇନାଲ ସୋରଡା ଜିତିଲା।
ଓହୋ।
ମସ୍କାରେ ବୋଧେ ନାଇଁ ଡାକି ନାହାନ୍ତି। ମସ୍କାରେ କିଏ ଜିତିଲାଗି ଅଭୟପୂର୍ ନା କିଏ?
ନାଇଁ ନାଇଁ ଅଭୟପୁରୁ କୋଉଠୁ କି ଆଣି ଯାଇଥିଲା ଅଭୟପୁରୁ ତ ଖେଳିନି ଟୋଟାଲ ହେଲା ମସ୍କାରରେ।
ତାହେଲେ କାଣିକିରିବ ଜିତିବ ଅଭାୟପୁରୁ ଆଉ।
ହଁ କନିକିରି ରେ ବି ଟୁର୍ଣ୍ଣାମେଣ୍ଟ ଚାଲୁଛି ଗୋଟେ।
କାଣିକିରିରେ ସରିଲା ଜୁ ନମସ୍କାରୀ ଫାଇନାଲ ହେଇଥିଲା ବି କାନିକିରିରେ ଫାଇନାଲ ହେଇଥିଲା।
ହଁ ହଁ ହଁ ଅଭୟପୁର ତାହାଲେ ଜିତିଥିଲା ଅଭୟପୁର ଅଭୟପୁର ଗୋଟେ ବଡ ସିଲକପୋଟେ ଧରିକି ଆସିୁଥିଲା।
ତାହେଲେ ମସ୍କାରାରେ ଜିତିଥିବ ହାଲଗୁଡା ଆଉ।
ହଁ ଖାଲମଡା ଜିତିଲା ମସ୍କାବାରିରେ।
ଖାଲା ମଣ୍ଡରେ କିଏ କାହିଁ ପିଲା ଥିଲେ କଣ ବା ବାଡି ଦେଲେ।
ହାରିବା ମ୍ୟାଚ ଜିତିଲେ। ଗୋଟେ ପିଲା ତାଙ୍କର ଖାଲିଥିଲା ସମସ୍ତେ ଭାବଥିଲେ ଖାଲ ଖାଲମଡା ହାରିବ ବୋଲି ଦେଖିଲ ବେଲୁକୁ କଣ କରିଦେଲା। ଭାଇ ଛିନଛତରା ମାରିଦେଲା ପୁରା। ଗୋଟେ ପିଲା ତାଙ୍କର ପୁରା। ହଁ ବଧେ ହେଇଥିବ ଏମିତି କି କି ଗୋଟେ ପିଲା ତାର ଭଲ ମାନେ ବ ବ୍ୟାଟିଂ ଗଲା ବଢିଆ।
ତାଙ୍କ ତ ଅମିତି ଭଲ ବୋଲିଂ କରୁଥିଲା ଆଉ ଜଗନ ଯିଏ ସେ ଭଲ ବୋଲିଂ ଆଉ।
ହୁଁ ଜିତେଇଦଲେ ତାଙ୍କର।
ଖାଲମଡା ହାରିଥାନ୍ତା କାଇଁ ନା ଛୋଟ ଛୋଟ ପିଲା ଅଛନ୍ତି।
ହଁ ପୁରା ଛୋଟ ପିଲା ତା ଯାଇଥାନ୍ତେ ନା।
ଓହୋ।
ସମସ୍ତେ କହିଲେ ହାରିିବା ମ୍ୟାଚ ଜିତିଥଲା ଯାହା ମାନିବାକୁ ପଡିବ।
ନୂଆ ଆଉ ତ ଡାକି ନାହାନ୍ତି।
ଖେଳୁଥିଲା ଅଭୟପୁରୁ ଗୋଟେ କପ ନେଲାଜେ ସାଲା ଆଙ୍କେ ଅଭୟପୁରୁ କୋଉ ଦିନଠୁ ଜିତିଲାଣି ଖେଳରେ।
ହୁଁ।
ସେ ମସ୍କା ବାରିଠୁ ହାରିବ ସିଏ ଏଡ ବଡ କପ ଧରିକି ଆଉଛି ଦେଖିଲା ବେଳକୁ।
ସୋମ୍ପଡା ବି ତାଙ୍କର ପଡିଥିଲା ବୋଧେ ଫାଇନାଲ।
ଫାଇନାଲ ସମପଡ଼ା କୁ ଅଭାୟପୂରୁ ପଡ଼ିଥିଲା ଆଚ୍ଛା। ଆଉ ତାହେଲେ ଆଉ।
ଶଅପଡାର ଦି ଜଣ ଖାଲି ଶଅପଡାର ଆଉ ସବୁ ଭଡା। ନଅ ଜଣ ଭଡା ଆ କ ଆଣି ନଅ ଜଣ ଭଡା।
ଏମିତି ହେଲେ କଣ ଭଲ ଲାଗିବ ମୁଁ ନିଜ ଗାଁ ପିଲା ଦେଇ ଖେଳିବ ବେଟର ଗୋଟେ। ଏଇ ଭଡା ଭଡା ଆଣି ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କୁହ।
ମୁଁ କହିଲ ଏଇ ଗାଁ ଗୋଟେ ଜଗନ୍ନାଥ ପ୍ରାଦ ନେଟୱାର୍କ ପାଉନି ଟୋଟାଲ।
ସେଆପା ମୁ କହିଲି କଣ କିରେ ରହିଗଲେ।
ନାଇଁ ନେଟୱର୍କ ଟିକେ ଧୀରେ ଧୀରେ ଆସିବେ ଜଗନ୍ନାଥଙ୍କ ସହିତ ଗାଁ ଟିକେ ଆସୁନି।
ହୁଁ।
ଟାୱାର ବାହାରେ ଛିଡା ହେଇକି ପୁଣି।
ହୁଁ।
ଆ ଆଉ କଣ କରୁଛ?
ଆ ଏ ଛାତ ଉପରେ ବୁଲୁଛି ଆଉ କଣ କରିବି? ଗାଁରେ ତ ପିଲା ବି ହେତେ ନାହାନ୍ତି।
ଯିଏତ ଯୁଆଡେ ହେଲା ବାହାରେ ଆଉ ଗାଁରେ ଟେ ରହିବେ?
କେହି ରହିବାକୁ ବି ଆଉ ମଙ୍ଗୁ ନାହାନ୍ତି ଗାଁରେ କଣ କେଜାଣି?
ଗାଁ ରେ କିଛି ନଥିବ ନହଲେ।
ନାଇଁ ନଥିବ ଯେ ହଁ ଏମିତି ନୁଆ କଣ ଖ ଏଇଭଳିଆ ଆଉ
ରଜକୁ ସବୁ ଆଇଥିବେ ପଳେଇଥିବେ ଆଉ
ହଁ ଆସିକି ପଳେଇଲେ ସବୁ। ଆ କାଠି ମର୍ ଚା
ଆଉ ତାହେଲେ ତ ଭୁବନେଶ୍ୱର ଯିବ ହାରି ନୁହେଁ କି?
ହଁ।
କୋଉଦିନଠୁ ଯିବ ଭାରି?
ଯିବି ହେରି ଆଉ ଆଉ କେତେଦିନ ଗଲେ ଆଉ
ହୁଁ। କହଲିି ଗାଁରେ ଗାଁରେ ସବୁ ଏମ ଚଳିଯାଉଚ ବାହାରେ ଗଲେ ସବୁ କିଣା।
ହଁ ସେଇଆ ବା ସେଇଆ ପ୍ରୋବ୍ଲେମ୍। ତୁ ଗାଁ ରହିଲେ କଣ ଗାଁ ରହିଲେ ତୋତେ ଦିଦିନ ମାନେ ପନିପରିବା ପାଇଁ ଟେନସନ ନାହିଁ। କୋଉଠୁ ହେଲେ ଶାଗ ଫାଗ କୋଉଠୁ କାହାଠି କଣ ଆଣିକିରି କରିଦବୁ।
କାଟିକି ଟିକେ ଖାଇଦେଇଥିବୁ।
ଆଉ ସହରରେ ତୁ ତୋ କେହି ପଚାରିବେନିରେ ବାବା।
ପଚାରିବେ ଯେ ଚିହ୍ନା ହେବାକୁ ପଡିବ ଦି ତିନି ଆସ ତାଙ୍କ ସହିତ କଥା ହବାକୁ ପଡିବ।
ନାଇଁ ସହରରେ ତ ତମେ କାହାକୁ କହୁନ ମାଗିବ ତ ନିଜକୁ ଲାଜ ଲାଗିବନି। ଆଉ କଣ ନିଜେ କି ସବୁ କିଣା ଆଉ କିନ୍ତୁ ଗାଁରେ ଗାଁରେ ନ ମାଗିଲେ ବି ଶାଗ ଫାଗ କେତେ? ଏ ସଜନା ଶାଗ। ତାପରେ ଲେଉଟିଆ ଶାଗ ଯାହା ଆଣିକି ତୁ କରିକି ଖାଇଦବୁ।
ହୁଁ।
ଗାଁ ରେ ତତେ କିଛି ଖୋଜିବାକୁ ପଡିବନି କିଛି ଏତା କରିବାକୁ ପଡିବନି।
ଗାଁ ରେ ହେଲେ ଦୋକାନରେ ବାକି ପକେଇ ହବ ସହରରେ ପକେଇ ହବନି ଏବେ ମାନେ ଏବେ ପଇସା।
ସେଇଆ। ସେମତି କରିକି ଚଳିଯିବ ଆଉ ସହରରେ ଭାଇ
ସପୁ ଆଡେ ଯାଉଛି ନା କଣ?
ହଁ ମୁଁ ପଢ଼ିବି ନା ଆଉ ଟିକେ
ଏକୁଟିଆ।
ନାଇଁ ନାଇଁ ଭାଇ ରହୁଛି ନା।
ଓହୋ ଭାଇ ରହୁଛି ତାଲେ କିଛି ଅସୁବିଧା ନାହିଁ ନୁହେଁ କି? ସେ ପୁରୁଣା ହେଇଯାଇଥବ ଯାହେଲେ।
ହଁ‌। ଚାରି ପାଞ୍ଚ ବର୍ଷ ହେଲା ସେ ରହିଲାଣି ନା।
ତାଙ୍କର ଚିହ୍ନା ହେଉଛି ଗୋଟେ ଇଏରେ।
ହଁ ତାର ବି ସାଙ୍ଗସାଥି ଭୁବନେଶ୍ଵରରେ ପ୍ରବଳ ଯେ
ହୁଁ।
ଆଉ ଆଉ କୋଉ ଦିନ ତମେ କୁଆଡେ ଯିବ ଆଡମିସନ କଲଣି ନା ନାଇଁ?
ଆଡମିସନ ହେଇନି କୁଆଡେ ଆର ମାସରେ ହବ।
ଓହୋ ବାହାରିନିବା।
ସିଲେକ୍ସନ ଆସିବ ସାତେ ଆଠରେ ନଅ ଦଶରେ ଆଡମିସନ ହବ ଆଉ।
ଆଚ୍ଛା ଆଚ୍ଛା ଭଲ ତାହେଲେ ଲେଟ୍ ହବ ଟିକେ ଆଉ।
ହୁଁ ଅଗଷ୍ଟ ମାସ କୁ ପଢ଼ା ଷ୍ଟାର୍ଟ ହବ୍।
ଅ ହଁ ତାହେଲେ ନାଇଁ ତାହେଲେ ଠିକ ତାହେଲେ ଠିକ ଅଛି ଆମର ଲେଟ୍ ହୁଏ। ଆମର ଅଗ ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଆଡେ ପଳାଏ ଆମର ପି ଜି ତ ଅକ୍ଟୋବର ଆଡେ ପଳେଇଥିଲା।
ନାଇଁ ମ କମଣ୍ଡରେ ପଢିକି ନା ଗୋଟେ ସ ଭଲ କଲେଜ ନୁହ ସମସ୍ତେ କହୁଛନ୍ତି।
ଆଉ କୋଉଠି କରିବ?
ଯୋଉଠି ହେଲେ ଦେଖିକି ଯୋଉଟା ସିଲେକ୍ସନ ଆସିବ ପକେଇଛି ଯୋଉଠି ହେଲେ କରିଦେବି ଆଉ।
ହଁ ହେମିତି କରିବା ଯୋଉଟେ ଯାହା ଇଚ୍ଛା ହବ।
ଏବେ ବ ଗନ ଫନ ଧରିକି ଆସୁଛନ୍ତି ପିଲାମାନେ ଆଉ କଣ।
ହୁଁ ସେଇଆ ଗଣ୍ଡଗୋଳ କରିବ ବୋଲି ଅସୁବିଧା।
କେ ଯାହା ଲାଗିଗଲେ ଫୁଟେଇଦେବେ ଏକଥାରେ ମରିଯିବ ଏକାଥରେ ଯାଇକି ତ ମୁଣ୍ଡ।
ତ ହେଇକି ନାଇଁ ମ ତମେ ବି ହଁ ଏଇଟା ଏ ନ-ନୟାଗଡ଼ ଫୟାଗଡ ରେ ଟିକେ ଟ୍ରାଏ କର ହେଇଯିବ ବୋଲି ହେଇଯିବ ଆଉ।
ନୟାଗଡ଼ ତ ହେଇଯିବ ସେକେଣ୍ଡ ସିଲେକ୍ସନ ଆସିବ ହେରି ଯଦି।
ହଁ ନୂଆ ଗାଁରେ କିନ୍ତୁ ପଢନି ନୂଆ ଗାଁରେ ତ ଦି ବର୍ଷ ପଢିଲ ତମେ ତ ସ୍କୁଲ ରେ ତ ଦଶମ ଯାଙ୍କେ ଏଇଠି ପଢିଲ। ଗୋଟେ ଜାଗାରେ ପଢନି ବାହାର ଏକ୍ସପେରିଏନ୍ସ ଟିକେ ବି ନୟାଗଡର ଟିକେ ନିଅ। ସାଙ୍ଗ ସାଥି ହଷ୍ଟେଲ ଫଷ୍ଟେଲରେ ରହିକି ଗମେଣ୍ଟ ହଷ୍ଟେଲରେ ଯଦି ହେଇଯିବ ବି ରୁହ ଟିକେ।
ନାଇଁ ବାଡରେ ଏଇ ଯୋଉ ଅ ରୁମ ନେଇକି ରହିବୁ ହ ଟେଲେ ବାହାର ରହିବୁ ସୁ ହଷ୍ଟେଲରେ ରହିବୁନି।
ହଁ ନହଲେ ନାଇ ରୁମ ନେଇକି ରୁହ ତମକୁ ଯୋଉଟା ଭଲ ଲାଗିବ କିନ୍ତୁ ବାହାରେ ଟିକେ ଏତା କର ନୂଆ ଗାଁରେ କେ ! ! ! ! ! ! ! ! ! !
ହଁ କି ପ୍ଲସ ଟୁ ସେଇଠି ପଢୁଥିଲୁ ବାରିପଦା କଲେଜ ତ ପ୍ଲସ ଥ୍ରୀ ଆଉ କଣ।
ହଁ ସେଇଆ ହେଇରା କଣ ଭଲ ଲାଗ କି ଗୋଟେ କଲେଜ ଛୁଟିଆ କଲେଜ‌।
ଏଟା ତ ପ୍ରାଇଭେଟ ଗମେଣ୍ଟ କଉଠି ମ ପ୍ରାଇଭେଟ କଲେଜ ପିଲା କାହିଁ କି ସେଥିରେ।
ହଁ ସେୟା। ଆଉ କ ହଁ ଆଉ ତମେ ଭାବିବ ହଁ କପି ଫପି ତ ହଉଛି ଆମର ଏଠି ଡା କିଦେବେ ଏତା କରିଦେବେ ଏଇଠି ପଢିବୁ କିଛି ଲାଭ ନାହିଁ ସେଇଗୁଡା ବାହାରେ ଯଦି କରିବୁ ଟିକେ ବେ। ଅ ଯିବ ଭଲ କଲେଜ ଟିକେ ଏଟା କରିବ ଆଉ କ।
କପି ଫପି ଦେ କପି ଫପି ଦେଇକି ପାସ୍ କଲେ ବି ଫ୍ୟୁଚର ରେ ପ୍ରୋବେଲେମ୍ ହବ ଏବେ କିଛି।
ହଁ ସେଇଆ ତମେ ଯଉ ଅନର୍ସ ର ଭଲ ଅନର୍ସ ଗୋଟେ ରଖ ତାପରେ ଟିକେ ଏକ୍ସପିରିଏନ୍ସ ହେରିକା ଟିକେ ନବ। ନହେନେ ତମେ ଆଗକୁ ଆହୁରି ପଢାପଢି କରିବ ନା ତ ସେଥି ଲାଗି। ଆଉ ନୂଆ ଗାଁ ରେ ନୂଆ ଗାଁରେ କେବଳ ନୂଆ ଗାଁ ରେ କେବଳ ଗଜମୂର୍ଖ ମାନଙ୍କୁ ଠିକି ହଁଁ।
ପଲଟିକାଲ୍ ସାଇନ୍ସ ରଖିଛି।
ସେୟା ବଢିଆ ଅନ ଏଇଟା ତ ଭଲ ଅନର୍ସ ଇକୋନୋମିକସ ପଲଟିକାଲ ଏଇ ଗୁ ଏଇ ଦିଟା।
ହୁଁ।
ବଢିଆ ଅନର୍ସ।
ସାଂସ୍କିଟି କହୁଥିଲେ ଯେ ମୁଁ କହିଲି ସାଂସ୍କିଟି ପଢିବିନି ହବନି ସାଂସ୍କିଟି ମୋର ମୁଁ କଣ କରିବି।
ହୁଁ।
ସାଂସ୍କିଟି ଯାହାର ହଉଥିବ ସେ ପଢିବ ନା ମୋର ତ ସାଂସ୍କିଟି ହଉନି ଟୋଟାଲ।
ହୁଁ। ତମ ପଟର ଆଉ କିଏ କିଏ ସବୁ ନୟାଗଡ଼ରେ ପକେଇଛନ୍ତି?
ଆମ ପଟର ଅ ପକେଇଛନ୍ତି ସତୁରୀ, ଅଶୀ ଜଣ ଖଣ୍ଡେ ପକେଇଛନ୍ତି।
ହୁଁ ହଉ ତାହେଲେ ଆଉ ଏଇଥିର ବି କଟଅଫ୍ ହେମିତି ଯିବ କାରଣ ହେମିତି ମାର୍କ ରଖିଛନ୍ତି ନା।
କହିଲେ ଆମ ନୂଆ କଲେଜ ମାର୍କ ମାନେ ହେବି ମାର୍କ ସମସ୍ତେ ରଖିଛନ୍ତି।
ହେ ହେ ଉଡେଇ ଦେଇଛନ୍ତି ଦେଖୁନ ପାଂସ ତିରିଶ ଉପରେ ମାନେ ସ୍ୱପ୍ନ ଥିଲା ନୂଆ ଗାଁ କଲେଜ ରେ।
ହୁଁ ଆ କପି ଫପି ଦେଇକି ଏ କିଛି ଲାଭ ପଢିକି ନୁହଁ କପି ଫପି ଦେଇକି କରିଛନ୍ତି ଏରା।
ତମକୁ ଡାକୁଥିଲେ ପୁରା।
ହୁଁ ଡାକେ ସବୁ କପି।
ହା ହା ହା ହା ହା ଯାହା ହ ହଉ। ସ୍କୁୱଡ ଯାଉନଥିଲେ କି?
ସ୍କୁୱଡ ଦିନେ ଆଇଥିଲେ।
ସେଇ ଦିନକ ଡାକି ନଥିବେ ଆଉ, କି ନହେଲେ ସେ ଗଲା ପରେ ଡାକିଥିବେ ଆଉ।
ଡାକି ଥିବେ ନାହିଁ ତାଙ୍କୁ ଖାଇଆ ପିଇବାକୁ ଦେଇକି ଭିତରେ ବସେଇ ଦେଇଥିଲେ।
ଇଏ ଭାଇରେ।
ଆମ ନୂଆ କଲେଜ ଦି ବର୍ଷ ଖରାପ ଗଲା ତ ଏଇଥିପାଇଁ ଏଥର ପଇସା ଦେଇ କି ଭଲ କରଛନ୍ତି ଆଉ।
ଆଚ୍ଛା ଆଚ୍ଛା।
ସେଥିପାଇଁ କରିଛନ୍ତି ଏଗୁରା ଆଉ ହଉ ରଖୁଛି ଆଉ।
ହ ହ ରଖ।